ହଁ ମୁଁ କହିଲି ଗୁଡ଼ମର୍ନିଙ୍ଗ ମ୍ୟାାମ।
ହଁ ଗୁଡ଼ମର୍ନିଙ୍ଗ।
କଣ କରୁଥିଲେ?
କାଇଁ ଭାତ ବସେଇକି ବସିଚି ଆଉ।
ଓହୋ। ରୋଷେଇ ଆରମ୍ଭ ହେଇଗଲାଣି ସକାଳୁ ସକାଳୁ କଣ ଖାଇବା ହେଇଛି? ନାଇଁ ହେଇନି କିଛି ଖାଇବା।
ଟି କ୍ଷୀର ଖାଇଦେଇ ଛୁଆ ଗଲେ ସ୍କୁଲୁ। ମୁଁ ବି ସେଇଆା ଖାଇଦେଲି ତା ବାବା ତାଙ୍କର ଖାଇଲେନି ଆଜି କିଛି। ଖାଇନାହାନ୍ତି ଯାଇଚନ୍ତି ଡି ଥିଲା ବ୍ରାହ୍ମଣୀପାଳ ଆଡେ ଆଉ।
ଓହୋ ଚା। ଚା ଫା ପିଅନ୍ତିୁନି?
ହଁ ଚା ସକାଳୁ ମୁଁ ଆଗେ ଥରେ ପିଇ ଦେଇଥିଲି ତାପରେ ଛୁଆ ସାଢେ ସାତଟା ବେଳେ ସ୍କୁଲ ଗଲେ।
ହେଁ - -ଛୁଆ ମାନେ କଣ ପୁଅ ଝିଅ? ନା କଣ ପୁଅ ଗୋଟେ ଝିଅ ଗୋଟେ? କୋଉ କ୍ଲାସ ରେ ସବୁ ପଡିଲେଣି?
ପୁଅ ଝିଅଟା ପଢ଼ୁଛି ଫାଇଭ୍ କ୍ଲାସ ପୁଅଟା ପଢୁଛି ୱାନ୍ କ୍ଲାସ ଆଉ। ସେ ମୋ ପୁଅ ଯାହା କହିବ ତାର ସେ ସେଇଆ ଖାଇବ। ଖାଇବେ ଗୋଟେ ନେବେ ଗୋଟେ।
ହେଁ ହେଁ ଝିଅର ହେମତି କିଛି ଡିମାଣ୍ଡ ନାହିଁ?
ନା ତାର ଟିକେ ମାନେ ପା ଟିକେ ଭଲ ଲାଗଥିବ ତାର ଯାହା ଯାଲେ ଚଳିବ କିନ୍ତୁ ପାଟିକି ଟିକେ ଭଲ ଲାଗୁ
ସ୍ୱାଦ ଲାଗୁଥିବ ଆଉ। ଛୁଆଙ୍କ ମନ ତ ଛୁଆଙ୍କର ତାପରେ ଆଉ ଗୋଟେ କଥା ଛୋଟ ଛୁଆଙ୍କର ଗୋଟେ ମନ।
ହଁ।
ହୁଁ।
ଛୁଆ ଯାହା କହିବେ ସେୟା ଖାଇବେ ସେ କହିଲେପା ରୁ ଆମେ ରୁଟି ଖାଇମୁ ଉପମା ନୋମୁଁ। ମୁଁ କଇନି ଦେ ରୁଟି କନି ଖାଇଲେ ପୁଣି ଉପମା କନି ନେଇକି ଗଲେ
ଆହା ଏଇ ସକାଳ ଟାଇମ ଟିକେ ଜଞ୍ଚାଳି ହେଇ ଯାଉଥିବେ ଆଉ ନାଇଁ କି।
ହଁ, ହଁ।
ଆଁ ଆଁ ତାପରେ ପୁଣି
ସିଏ ସାଢ଼େ ସାତଟା ସାତଟା ପନ୍ଦରେ ସ୍କୁଲ ନେଇକି ଛାଡ଼ିଦେଇକି ଆସିଲା ପରେ ତାର ଟିକେ ମୋର ଟେନସନ ଟିକେ ଫ୍ରି।
ହଁ, ହଁ ତାପରେ ଖରା ବେଳ ପାଇଁ ରୋଷେଇ ନା ଆରମ୍ଭ ହେଇଗଲାଣି।
ହଁ ଭାତ ଫାତ ବସେଇ ଦେଇଛି ତାପରେ ଦୋକାନ ଯିବି ନା ଟେଲରିଂ କରୁଚି।
ହଁ, ହଁ, ହଁ ଟେଲରିଂ କରୁଛ ଜାଣିଚି ଟେଲର ସେଠୁ ପୁଣି କେତେ ବେଳକୁ ଆସୁଛ
ତାଙ୍କୁ ଏ ସେତେବେଳେ ବା - ବାରଟା ପଇଁତିରିଶରେ ଉଠିକି ବନ୍ଦ କରିକି ଯିମି ସ୍କୁଲ ଆଣିବା ପାଇଁ ଆଣିକି ଫୁଣି କି ଆସିବି ଆଉ ଆସିନେ ଖାଇ ଖୁଆ କି ଟିକେ ଶୋଇମୁ ନ ଶୋଇନେ ମୋ ପୁଅ ଜମା ଶୋଇବନି।
ହଁ ପୁଣି ଚାରିଟା ବେଳକୁ ଖୋଲୁଥିବେ ଦୋକାନ ଆଉ।
ହଁ ସାଢେ ଚାରଟା ପରେ ମୁଁ ଖୋଲେ। ଛୁଆଙ୍କୁ ଆଠଟା ବଳକୁ ଆସେ ଆଉ।
ଓହୋ ଆସିକି ପୁଣି ରାତି ରୋଷେଇ ଭାରି ତ ହଇରାଣ ହଉଥିବେ ହଇରାଣ ଟିକେ ହଉଥିବେ ଆଉ।
ହୁଁ କାଲି ବା ରୋଷେଇ ଆସିକି ହେ ନେ ମାନେ ଡାଲି ରଖିଥିନି ତାକୁ ଫ୍ରିଜ ରେ ରଖିଦେଇଥିନେ ହେନା ମୁଁ କହିନି ବର୍ଷା ପାଗ କିଛି ହବନି ବୋଧେ ଆଉ ଦେଖି ଥିଲା ବେଳକୁ ଡାଲା ଗନ୍ଧି ଯାଇଛି ପୁଣି ଡାଲମା କନି ରୁଟି କନି ଖାଇଲେ ଆଉ।
ଆଉ କଣ କରିବ ଏକୁଟିଆ ହେଲେ ସେଇଆ ଆଉ ଅ ହଁ ଏମ ଏତେ ହଇରାଣ ହେଲା ଛୁଆ ବଡ ହେଇଯିବେ ସରିଲା ଆଉ।
ଛୁଆ ବଡ଼ ହେଇକି ନିଜ କାମ ନିଜେ ଏ -ଏତିକି ରକ୍ଷା ସେ ଛୁଆ ତାଙ୍କ ଛୁଆ ବେଳଠୁ ନିଜ ଡ୍ରେସେ ସ୍କୁଲ୍ ଡ୍ରେସ୍ ନିଜେ ପିନ୍ଧିକି ଭାରି ପଡ଼ନ୍ତି।
ହୁଁ, ହୁଁ ସେଇଟା ଭଲ ଯେ ଆମେ କହିବା ଛୁଆ ଯଦି ନିଜ କାମ ନିଜେ କରିବେ ସେଇଟା କିଛି ଖରାପ ନୁହଁ ସେଇଟା ଭଲ ଜିନିଷ ହୁଁ।
ଖାଇବେ ମୁଁ ମୁଁ ଖୋଇ ଦେବିନି ନିଜେ ଖଅ।
ଆଉ ରୋଷେଇ ଟା ହଁ ରୋଷେଇ ଟା ସାରି ଦେଇକି ଦୋକାନ ଯାଉଚ ନାଇଁ କି?
ହଁ, ହଁ।
ଆ ନହେଲେ ଆସିଲେ କଣ କରିବ ଏତେ ଆ ସକାଳରେ ତାହେଲେ ପୁରା ବିଜି ଆଉ
ହୁଁ ସକାଳୁ ବିଜି ନୁହଁ ମୁଁ ସେଇ ମୋର ସେଇନା କାମ କରଦିଏ। ମତେ ବେଶି ସମୟ ନାଗେନି। ହଁ ଅଳ୍ପ ପଚାଶ ମିଟର ଖଣ୍ଡେ ହବ ଆଉ।
କମ୍ ବାଟ ତାହେଲେ କିଛି ଅସୁବିଧା ଦୋକାନ ଛାଡିକିରି ବି ଆସିହବ ଘରକୁ କିଛି ଚାହିଁଲେ
ହଁ ନାଁ ଛାଡିକି ଆସି ହୁଏନି ଏ ବଜାର ଉପରେ ନା।
ହଁ, ହଁ।
ହଉ ଛାଡିକି ଦୋକାନ ଫାଙ୍କା ରଖିକି ଆସି ହୁଏନି ଯେତେବେଳେ ଆସେ ଟିକେ ସଟର ଟା ପକେଇ ଦେଇକି ଆସିମି ପୁଣି ଯାଇକି ଖୋଲେ ଆଉ।
ନାଇଁ ପିଲା ରଖିଛନ୍ତି ନା ଏକୁଟିଆ ନିଜେ ସ
ନା ନା। ପିଲା ଆଜ୍ଞା ରଖିନେଇ ପିଲା ରଖିନେଇ ଭଲ ପିଲା ଦେଖିକି ଗୋଟେ ରଖିମି ଯିଏ ଶିକିଥିବ ତାକୁ ରଖିବି ଯିଏ ନ ଶିକିଥିବ ତାକୁ ଶିକେଇକି ଆଉ ରଖିବି
ନାଇଁ ନାଇଁ ଶିଖିଥିବା ପିଲା ରହିଲେ କଣ କି କୁଆଡେ ଟିକେ ଧର ଗଲ କି ଆସିଲା ତାକୁ ଦାୟିତ୍ୱ ଦେଇକି ବି କୁଆଡେ ଟିକେ ଯାଇହବ। ଆଚ୍ଛା କୁଆଡେ ତ ଯାଇ ବି ପାରୁନଥିବ ବେଶି। ଆଡ଼େ
ନା କୁଆଡେ ଆଉ ଯିବୁ ଏ ସେ ଯେତେବେଳେ ଜାମ୍ ଥାଏ ସିଲେଇ କୁଆଡେ ଜାଇ ହଉନି। ଆଉ ଯେତେବେଳେ ଟିକେ ଅଳ୍ପ ଶିଲ୍
ଫଙ୍କସନ୍ ଟାଇମ ରେ ଟିକେ ବେଶୀ ପ୍ୟାକ ରହୁଥିବ କାମ। ବାହାଘର, ବ୍ରତଘର, ସ୍କୁଲ ଫଙ୍କସନ୍, ନା ସ୍କୁଲ ଅର୍ଡର ଗୁଡା ବି ରଖନ୍ତି ନା ନାଇଁ?
ନା ନା ସ୍କୁଲ ଆଡର୍ ରଖେନି। ସ୍କୁଲ ରଖିଲେ ଏ ଜିନିଷ ବି ସିଲେଇ ହବନି। ବ୍ଲାଉଜ ଫ୍ଲାଉଜ ସିଲେଇ ପାରିବିନି ଶୀଘ୍ର। ମୋର ବ୍ଲାଉଜ ଦିନକୁ ତିନିଟା ଖଣ୍ଡେ ସିଲୁ ଏ ଦିଏ। ଯଦି ଏତିକି ଟାଇମ ରେ ମୁଁ ସିଲେଇ ଦେବି ତିନି।
ଆଉ ବ୍ଲାଉଜ ଗୁଡା କଷ୍ଟ କେମିତି କଣ ନଉଛନ୍ତି। କଟନ ଆଉ ଶାଢୀ କଣ କେମିତି କଷ୍ଟ ରଖୁଛନ୍ତି?
ବିନା ଅସ୍ତ୍ର ବାଲା ଯେ ସେ ଅଶୀ ଟଙ୍କା ଦିଅନ୍ତି ଆଉ ଅସ୍ତ୍ର ପକା ସିନ୍ଥେଟିକ୍ ହୋଉ କଟନ ହଉ ଦେଢଶହ ଟଙ୍କା ମୁଁ ନିଏ।
ଆଉ ଯୋଉି ଡିଜାଇନ୍ କଲେ ତ ଅଲଗା କଷ୍ଟ ରହୁଥିବ?
ହଁ ଡିଜାଇନ୍ ବୋଲି କପଡା ଡିଜାଇନ୍ ଟା ସେଇ ଅଢେଇଶହ ଟଙ୍କା ନିଏ ଜା ମାଳି ଫାଳି ବସିନେ ଲେସ ଫେସ୍ ବସିନେ। ସେ ଡିଜାଇନ୍ ଉପରେ ସେଇଟା ମୁଁ ତିନିଶହ ଟଙ୍କା ନିଏ।
ହଁ ସେମିତି ତ ଆଉ ଡିଜାଇନ୍ ଫିଜାଇନ୍ ପକେଇଲେ ଅଲଗା ଲେସ୍ କିଣିଲେ। ତା କଷ୍ଟ ଅଲଗା ପଡିବ। ଶାଢୀ,
ହୁଁ।
ହ
ଆଉ ଏଁ ନକନେ ସେତିକି ତ କରୁଛି ସେତିକି ରଖେ ମାନେ ବେଶୀ ବି ମୁଁ ଇଏ ଧରି ପାରୁନାହିଁ। ଆଉ ଏକୁଟିଆ ହେଇଗଲା ବେଳକୁ ଥରେ ଥରେ ବାପ, ଶଶୁରଙ୍କ ଦେହ ଖରାପ। ଇଏ ବି ଘରେ ରହୁନାହାନ୍ତି। ଆଉ ଛୁଆଙ୍କ ଦାୟିତ୍ବ ବୁଝିକି ବି ସବୁ ଇଏ କଲା ବେଳକୁ ହଉନି ଥରେ ଥରେ ଟାଇମ୍।
ହଁ ହଁ ସେୟା ହେଲା କଥା, ଟାଇମ ଦେଖିକିରି ଯାଇ କରିବା କଥା ଆଉ। ହ୍ନୁ।
ହୁଁ। ଆଉ ସବୁ ଜିନିଷ ଟା ଟାଇମ ରେ ଦେ, ପୁଣି ନ ଦେଇ ପାଇଲେ ଲୋକ ପୁଣି କମ୍ପ୍ଲେନ କରିବେ ନା ତମେ ଦେଇ ପାରିଲନି କଣ ପାଇଁ ଅମକୁ।
ହୁଁ।
ଏମିତି ହୁଏ ଆଉ।
ଅ ହଁ ତାପରେ ଆଉ ଛୁଆଙ୍କ ଧନ୍ଦା, ଏଇଧନ୍ଦା, ଛୁଆଙ୍କ ଦେହ ପା କି ଭଲ ମନ୍ଦ ନିଜର ଦେହ ପା ହେଲା ବେଳେ, ଆଉ ଟିକେ କଷ୍ଟ ହଉଥିବ। ନାଇଁ?
ହୁଁ ହୁଁ।
ଦୋକାନ ବନ୍ଦ ଏମିତି ହେଇଯାଉଥିବ। ନା ଏମିତି ହୁଏନି?
ହଁ ବନ୍ଦ ହୁଏ ଦିନେ ଦିନେ ସକାଳ ଓଳି ବନ୍ଦ ହୁଏନା ନହେଲେ ଥରେ ଥରେ। ସନ୍ଧ୍ୟା ବେଳିଆ ବନ୍ଦ କରିଦିଏ ଖୋଲି ପାରେନି।
ହଁ ପର୍ବପର୍ବାଣୀ ଗୁଡାକରେ?
ପର୍ବ ପର୍ବାଣି ଥିଲେ ତ ଯାହା ହେନେ ଖୋଲା ରୁହେ ଗୋଟ ଓଳି ରହିଲା ଗୋଟେ ଓଳି ବନ୍ଦ ରହିଯାଏ ଆଉ।
ହଁ ସେଇଆ ତ ଏଇଆ ତ ଝିଅ ପିଲାଙ୍କ ପାଇଁ ଏଇଟା କଷ୍ଟ ଆଉ। ପରିବାର ଜଞ୍ଜାଳ କୁ ପୁଣି ଯଦି ଗୋଟେ ସନ ରହିବ, ସବୁଆଡକୁ ଦେଖିଲା ବେଳକୁ, ଭାରି କଷ୍ଟ ଟିକେ ଆଉ।
ହୁଁ।
ହୁଁ, ଯାହା ହଉ, ଭଲ ଭାବରେ ମ୍ୟାନେଜ୍ କରିପାରୁଛ। ଶୁଣିକି ଖୁସି ଲାଗୁଛି। ଛୋଟ ଛୁଆ ତାଙ୍କୁ ସ୍କୁଲ, ତାଙ୍କ ଦାୟିତ୍ଵ। ବାବୁଙ୍କ ଦାୟିତ୍ବ, ନିଜ ଦାୟିତ୍ବ, ତା ସାଙ୍ଗେ ଗୋଟେ ସପ୍ କରିକି ତାକୁ ମ୍ୟାନେଜ୍ କରୁଛ। ବହୁତ ମାନେ ଭଲ ଲାଗୁଛି ଶୁଣିକିରି। ମାନେ, ମଣିଷ ଜୀବନ ଟା ସେଇଆ ଆଉ। କଷ୍ଟ କରିକି ସବୁ ବଞ୍ଚିବାକୁ କରିବାକୁ ପଡୁଛି ଆଉ।
ହଁ ହଁ, କଣ କରିବ ଆଉ? ସେ ତ ସଂସାର ଭିତରେ ପଶିଲେ ଏଇୟା ଆଉ।
ହଁ ହଁ ହଁ, ନାଇଁ, ସେଥିରେ ବି ଆନନ୍ଦ ଅଛି, ଖରାପ କିଛି ନୁହେଁ, କଷ୍ଟ ତ ଲାଗିବ କିନ୍ତୁ। ତା ଭିତେରେ ବି ଆନନ୍ଦ ଅଛି।
ଇଏ, ତାଙ୍କର ଛୁଆ ପିଲା ମାନେ, ଖାଲି ଯାହା ରୋଜଗାର ଯାହା ହେଲା, ପଇସା- ଦେଇଦେବେ ହାତୁକୁ।
କିନ୍ତୁ ଦାୟିତ୍ଵ ସବୁ ଉ ତ ନିଜେ ସବୁ ନାହିଁକି?
ଛୁଆ ସ୍କୁଲ ଯିବେ, କଣ ଖାଇବେ, ଟିଉସନ୍ ଯିବେ, ଆସିବେ କେତ୍ ଏ କଣ ମାନେ ସବୁ ଦାୟିତ୍ୱ ମୋର। ସିଏ ପି କିଛି ବୁଝନ୍ତିନି, ସିଏ ତ ହେଲା
ସବୁ ଦାୟିତ୍ୱ ନେଲାଳେକୁ ଟିକେ କଷ୍ଟ ରହୁଥିବ ନିଶ୍ଚୟ। ଚିଡଚିଡା ଲାଗେନି କେତେବେଳେ?
ନା, ମୋର୍ ସେଟା ଅଭ୍ୟାସ୍ ହେଇଗଲାଣି କରିକରିକା।
ହେଁ, ନାଇଁ ତଥାପି ବେଳେବେଳେ ବି ମନରେ ଗୋଟେ କଷ୍ଟ ଆସିଲେ ଚିଡଚିଡା ହିଁ ଲାଗିବ। ହଁ।
ସେଥିପାଇଁ ଚିଚିଡା ହେବିନାଇଁ, ଛୁଆ ଯଦି ନ ପଢି ଚଗଲା ହେବେ ସେ, ସେଇଟା ମୁଁ ରାଗେ ତାସ୍, ସିଏ ଛୁଆ ଯାହା କହିଦେବେ ତା ବାବା, ସେଇଟା , ମୁଁ ନା, ତମେ ଆଣନା ଏ ଜିନିଷ ଟା। ଖେଳି ଖେଳିଲେ ପାଠ ପଢିବେନି। ସେ ଯତ୍ ବର୍ତ୍ତମାନ ସେ ଜିନିଷଟା ଆଣିବେ, ସେତେ ନ ପଢିବେ ଖେଳିବେ। ସେଇ ଜିନିଷଟାରେ ମୁଁ ସେତେଳେ ବିରକ୍ତ ହୁଏ। ତମ ମନା କରିଲି, ଆଣନା। ତମେ କାହିଁକି ଆଣ? ଆଣିଲ, ତାଲେ ଛୁଆଁଙ୍କୁ ପାଠ ପଢିବାର ଜିନିଷ ଟାଁ କାଁଇ ଦେଖ୍ ଉନ ଇଏ କରୁନ? ମୁଁ ସେଇଟାକୁ ରାଗେ ସତରେ। ଆଉ ସବୁବେଳେ କେତେବେଳେ ରାଗେନି। ହିଁ, ହିଁ, ହିଁ।
, ହଁ, ହବ ତ ଆଉ।
ହଁ।
ନା ବା, ବାପା ମାନେ ବିି ଛୁଆଙ୍କୁ ଗେହ୍ଲା କରନ୍ତି, ଏଇଟା ସତ କଥା। ବାପା ମାନେ ଛୁଆଙ୍କୁ ଗେହ୍ଲା କରନ୍ତି, ମା ମାନେ କଣ ଗେହ୍ଲା କରନ୍ତିନି କି? , ତା ଶାସନ୍ ଟିକେ ରହିବା ଦରକାରେ।
ହଁ। ନନେ, ଛୁଆ ଶୁଣିବେନି ଜମା, ପଢିତେ ମଂଗିବେନି।
ଡର ରହିବନି ଟିକେ। ଛୁଆ ପଢା ଟାଇମ୍ ରେ ଟିକେ ନଜର କରି ଦେଲେ ପଢିବେ ଆଉ। ଆଉ ସିଲେଇ, ଏଇ ଯୋଉ ସିଲେଇଟା ଆଗୁରୁ ତ ଝିଅ ଦିନରୁ କରଥୁଲ, କହୁଥିଲ ନାହିଁ କି? ତାପରେ ବାହାଘର ପରେ ବି ରହିଲା। ସେ ଅଭ୍ୟାସ୍ ଟା ଜାରି ରଖିଚ, ଭଲ। ଗୋଡ ଫୋଡ ବିନ୍ଧା ହୁଏନା?
ହଁ, ବିନ୍ଧା ହୁଏ। ବେଶୀ ସମୟ ସିଲେଇ ହୁଏ ଯୋଉଦିନ ଲାଗ୍ ଲାଗ୍ ସିଲା ହଉଚି ନା? ଉମ୍ ଏଇ ରଜ ଟାଇମ୍ ରେ ବହୁତ ଗୋଡୋ ବିନ୍ଧିଲା, ମାନେ ସବୁବେଳେ ସିଲେଇ ନା, ପୁରା ପୁ ଆଠ ଦିନିରେ ମୁଁ କୋଡ଼ିଏ ଖଣ୍ଡ ବ୍ଲାଉଜ୍ ସାରିକି ଡେଲି।
ବାପ,
ଫୁଣି ସେଇଥ୍ରେ ଶାଢ଼ୀ ପ୍ଲପ୍, ଫଲ୍ସ ଲଗା ହବ। ସେ ଜିନ୍ଷ ଘୁମ୍ କଷ୍ଟ ନୁହେଁ, ମାନେ ହେଟା ମେସିନି ସିଲେଇ ଗୋଟେ ପଟ ହେଲା।
ଆହା, ଗୋଟେ ହାତ ସିଲେଇ ହବ, କେତେ କଷ୍ଟ୍ ତାର ରହୁଚି ଫଲ୍ସ?
ଅ ପଚାଶ୍ ଟଙ୍କା ନଉ।
ଏ ସବୁଆଡେ ତାହେଲେ ସମାନେ ଏଇଟା, ମୁଁ ଦେଖିଲି ସା ହଁ।
ଫଲସ ଟା ପଚାଶ୍ ଟଙ୍କା ଯେ, ଏଇନାକେ ସମସ୍ତେ ନଉଛନ୍ତି ସତୁରୀ ଅଶୀ। ହଁ ମତେ କେତେ ଜଣ କହିଲେଣିି ଟେଲର ବାଲା ତ ପଚାଶ୍ ଟଙ୍କା ଆମେ ଯେତିକି ନୋଉ ସେତିକି ନଉନୁ, ମୁଁ କହିଲି କଣ ପାଇଁ ମୋର ଯେତିକି ଇଏ ସେତିକି ନେମିନା ଆଉ।
ହଁ, ତାପରେ ଟିକେ କଷ୍ଟ୍ ଏପଟ୍ ସେପଟ୍ ରହିଲେ ବି ଅଧିକ କଷ୍ଟମର ହେବେ। ଆମେ ସବୁବେଳେ ଲାଭ ଦେଖିଲେ ହବନି, ଟିକେ ମ୍ୟାନେଜ୍ କଲେ ବି ଅଧିକ କାମ ଆସିବ ଆମ ପାଖକୁ।
ହଁ। ସେ କହିଲେ ଆମେ ଅଶୀ, ସତୁରି, ଅଶୀ ଟଙ୍କା ନୋଉଚୁ ତୁ କାହିଁକି କମ୍ ନୋଉ
ଭଲ ବ୍ୟବହାର ଭଲ ବ ରେଟ ରହିଲେ ଖୁସିରେ ବି ଲୋକ ଅଧିକ ଆଣିବେ କାମ ଦବା ପାଇଁ ନୁହେଁ କି?
ହଁ ହଁ ସେଇ ପାଇଁ ଚାଲିଛି ସେମିତି ଆଉ।
ହଁ ହଁ ହଉ ତାହେଲେ ତମ କାମ ଭିତ ତରେ ମୁଁ ତମକୁ ହଇରାଣ କଲି ଆଉ କେତେବେଳେ ନହେଲେ କଥା ହବା ଟିକେ ଫ୍ରି ଦେଖିକି?
ହୋଉ ମୁଁ ଫୋନ କଲେ ଉଠେଇବେ ତାନେ ଗୋଟା ବେଳୁ
ନିଶ୍ଚିନ୍ତ ନିଶ୍ଚିନ୍ତ ଗୋଟେ ଦଶ ପନ୍ଦର ବେଳକୁ କରନ୍ତୁ ମୁଁ ଉଠେଇବି। ସେତେବେଳକୁ ମୁଁ ଫ୍ରି ଅଛି ହେଲା ହଉ ହଉ।
ହଁ।